ଆଜ୍ଞା।
ଆଉ କଣ ଖବର ଶୁଭ ଶୁଭ ସନ୍ଧ୍ୟା।
ସୁୁଭ ସନ୍ଧ୍ୟା।
ଆଉ କଣ ଖି ଖିଆ ପିଆ ସରଲାଣି?
ନାଇଁ ନାଇଁ ହେଇନି ଆପଣଙ୍କର?
ନା ଆମର ବି ଖିଆପିଆ ବି ହେଇନି। ହବ ଆଉ ଟିକେ ପରେ। ଆଜି ହେଇଚି ରୁଟି ହେଇଚି ସନ୍ତୁଳା ହେଇଚି। ରୁଟି ସନ୍ତୁଳା।
ଆଚ୍ଛା ପ ପ୍ରଧାନ ଖାଦ୍ୟ ଆଉ।
ହଁ ଆପଣଙ୍କର ସେପଟେ କଁ ପ୍ରସିଦ୍ଧ?
ଆମର ଏପଟେ ହୋଉଚି ବାଲିଯାତ୍ରା।
ଆଚ୍ଛା ଆଚ୍ଛା ହୁଁ।
ଆଉ ଦଶହରା କା ଅଁ ଦଶହରା କାଳୀ ପୂଜା ତ ହୁଏ ହେଲେ ଉଁ ଦଶହରା ଫେମସ୍।
ହୁଁ କାରଣ ଓଡିଆ ଆଉ।
ବାଲିଯାତ୍ରା ଆମର ଏପଟେରେ ହୁଏ ଯେ ବୋହୁତୁ ଦୂର ଦୂରାନ୍ତରୁ ସବୁ ଲୋକୋମାନେ ଆସନ୍ତି।
ହୁଁ ହୁଁ।
ବୋହୁତ ପକାର ଦୋଳି ପଡିଥାଏ ଯେମିତି କି ରାମଦୋଳି ବ୍ରେକ୍ ଡ୍ୟାନ୍ସ। ଆଉ ବୋହୁତ କଣ୍ଢେଇ ଡୋଳି ପଡିଥାଏ ଟ୍ରେନ ଟ୍ରେନ ପଡି ଥାଏ ତାପରେ ହଁ ଅମ୍ ଆଉ ବୋହୁତ ପକାର ମାନେ ଖାଇବା ଜିନିଷ ବି ବିକ୍ରି ହୁଏ ଯେମତି କି ଆମର ଠୁଙ୍କା ପୁରୀ ତ ପ୍ରସିଦ୍ଧ ହଁ ବାଲଯାତ୍ରାରେ ସେଇଡା ପୁରା
ଆଚ୍ଛା। ଆଉ ରଜ କେମିତି ରଜ କେମିତି ପାଳିଲେ?
ରଜ ତ ବହୁତ ଧୁମଧାମରେ ପାଳନ କରାହେଇଚି ହେଲେ ଫାଷ୍ଟ ରଜଟା ବର୍ଷାରେ ପଳେଇଲା। ଯେହେତୁ କାଳବୈଶାଖୀ ପାଇଁ ଏତେ ଭଲ ସେ ଫାଷ୍ଟ ରଜଟା ପାଳନ କରି ହେଲାନି ଆମେ ଭାବିଲି କି ତିନିଟା ମାନେ ତିନିଦିନ ଯାଙ୍କ ରଜଟା ବୋଧେ ପାଳନ କରିହ ବନି ହେଲେ ସେକେଣ୍ଡ ଥାର୍ଡଟା ମାନେ ବର୍ଷା ନଥିଲା ଯେହେତୁ ଆମେ ପାଳନ କରିଚୁ ରଜ ମହୋତ୍ସବ ହୁଏ ଆମର ଇଆଡେ ଆଉ ବହୁ ତ ସବୁଆଡୁ ଆସନ୍ତି ଯୋଉମାନେ କି ବାହାରେ ଥାଆନ୍ତି ଯୋଉ ପିଲାମାନେ ସେମାନେ ବି ଆସନ୍ତି ଗାଁ କୁ ଆମର ଏପଟରେ ତିନି ଚାରିଟା ଦୋଳି ଲଗା ହେଇଥାଏ ତିନି ଚାରି ରକମର ଦୋଳି ଲଗା ହୁଏ ତାପରେ ଦୋଳିଟାକୁ ବି ବହୁତ ବଢିଆ ସେ ସଜା ସଜା ହେଇଥାଏ ଆଉ ସବୁ ଛୁଆମାନେ ନୂଆ ଡ୍ରେସ ସେନ୍ତିକି ରଜ ତିନିଦିନ ଯାକ ନୂଆ ଡ୍ରେସ୍ ତାଙ୍କର ହୁଏ ତାଙ୍କର ଗୋଟେ ମଜା ଆଉ ତିନିଦିନ ଯାଙ୍କ ନୂଆ ପିନ୍ଧନ୍ତି। ତାପରେ ରଜ ପାନ ବି ଆମର ଏପଟେରେ ପ୍ରସ୍ ମାନେ ରଜପାନ ତ ଫେମସ୍ ସବୁ ଯୋଉଟା କି ଆମର ରଜରେ ଯୋଉଟା ହୁଏ। ସେ ପାନଟା କେବଳ ରଜରେ ହିଁ ଖିଆ ହୁଏ। ତାପରେ ପୋଡପିଠା ତ ପ ପ୍ରସିଦ୍ଧ ପୁରା ରଜରେ ଆଉ ରଜରେ ପୋଡପିଠା, ମଣ୍ଡାପିଠା ମଣ୍ଡାପିଠା ଆମର ହେଇଥିଲା। ପୋଡପିଠା ତାପରେ ଚକୁଳି, କାକରା ଏଗୁରା ସବୁ ହେଇଥିଲା ହେଲେ ସବୁଠାରୁ ପ୍ରସିଦ୍ଧ ହଉଚି ରଜରେ ହଉଚି ପୋଡପିଠା।
ଆ ବ
ଆଉ ଆପଣଙ୍କର କେମିତି ରଜ କଟିଲା? ଘରେ ଅଛନ୍ତି ମା
ହଁ ଘରେ କିଏ ଅଛନ୍ତି?
ଘରେ ମା ଅଛନ୍ତି ଦିଦି ଅଛନ୍ତି ଭାଇ ଅଛନ୍ତି। ଝିଆରୀ ଅଛନ୍ତି ପୁତୁରା ଅଛନ୍ତି ସମସ୍ତେ ଅଛନ୍ତି।
ଆଉ ପାଠ ପଢାପଢି କୋଉ ପନ୍ତ ହେଇଚି? ମୁଁ ଅଛି ମୋର ଦିଟା ଝିଅ ମୋ ମିସେସ ଅଛି। ଆଉ ମୋ ବଡ ଝିଅର ତ ପ୍ଲସ୍ ଥ୍ରୀ ପଢିବ ଏ ସାନଟା କ୍ଲାସ ଫୋର ରେ ପଢୁ ଚି ହଁ।
ଆଜ୍ଞା।
ଆପଣଙ୍କର ଆପଣଙ୍କର କଣ ପଢାପଢି କୋଉ ପନ୍ତ ହେଇଚି?
ମୋର ଏବେ ଚାଲିଚି ଗ୍ରାଜୁଏସନ ଚାଲିଚି।
ଗ୍ରାଜୁଏସନ ଚାଲିଚି ନାଇଁ ଆଉ କୋଉ ବିଷୟ ନେଇ ପଡୁଛନ୍ତି?
ମୋର କେମେଷ୍ଟ୍ରି ଅନର୍ସ।
ଆଉ ଆଜି ଖିଆ ପିଆ କଣ ହେଇଥିଲା ଖରାବେଳେ?
ଆଉ ଆ
କୋଉଟା?
ଆଜି ହେଇଥିଲା ଭାତ, ଡାଲି, ପନିର ପୋଇରାଇ ଆଉ ଆଳୁ ଚଟଣି।
ରାତି ରାତି ପ୍ରୋଗ୍ରାମ ଆମର ହେଇଥିଲା ସେମତି
ରା
ଖରାବେଳେ ହେଇଥିଲା ଭାତ ହେଇଥିଲା ଆଉ ଡାଲମା ହେଇଥିଲା। ଆଉ କଲରା ଆଳୁ ପୋଟଳ ଚିସ ହେଇଥିଲା। ଆଉ କଦଳୀ ଚିପ୍ସ ହେଇଥିଲା ମାନେ ତାକୁ ସିଝା ହେଇକିରୀ ତା ସବୁ ମସଲା ଦିଆ ହେଇ ତାକୁ ଚପା ହେଇକି ଯେମିତି ଛଣା ହେଇକି ଖିଆ ହେଇ ସେମିତି ହେଇଥିଲା ଏମିତି ଆଉ।
ଆଚ୍ଛା ରାତିରେ?
ରାତିରେ ତ ସବୁ ରୁଟି ଆଉ
ହୁଁ ହୁଁ ଆମର ବି ସେଇ ରୁଟି।
ଆଉ ଆଉ ଆଜିିକାଲି ରାତିରେ କେହି ଓମ୍ ମାହାନ୍ତ।
ନାଇଁ ଆଗରୁ ସବୁ ଭାତ ଖାଉଥିଲେ ଭାତ ନ ଖାଇଲେ ଲୋକ ମାନେ ରହିପାରନ୍ତିନି। ତାଙ୍କୁ ଗୋଟେ ଲାଗେ ଯେମିତି ରୁଟି ଫୁଟି ଖାଇଲେ ଯେମିତି ନ ଖାଇଲା ଭଳିଆ ଲାଗେ।
ହୁଁ।
ଯୋଉମାନେ ଖାସ କରି ବିଲ ବାଡି ଯୋଉମାନେ କାମ କରନ୍ତି ସେମାନ ତ ନଖାଇଲେ ଟୋଟାଲି ଭଲ ଲାଗେନି।
ନାଇଁ ପରା।
ତାଙ୍କୁ ଏନି ଟାଇମ ଭାତ ଦେଲେ ସେମାନେ ମନା କରିବେନି। ଆଉ ତାଙ୍କୁ ସବୁ ରୁଟି ଫୁଟି ସୁଟ କରେ ନା। ଏବେ ସିନା ସମସ୍ତେ ପ୍ରାୟ ଆଜ୍ଞା ଆଉ ଗାଁ ମାନଙ୍କର ତ ସକାଳୁ ସକାଳୁ ଯୋଉମାନେ ପଖାଳ ଫଖାଳ ଖାଆନ୍ତି।
ହୁଁ
ଉଠୁ ଉଠୁ ସେମାନେ ପଖାଳ ଖାଉଥିବେ।
ହୁଁ ସେଇଆତ।
ହଁ କିଛି ନଥିଲେ ଲଗେଇଖିଆ ଆମ୍ୱୁଲ ଚକୁଡିକିନା ପଖାଳ ଖାଇଦିଅନ୍ତି ସେମାନେ କସାଏ କସାଏ ପୁରା। ଆଉ ଏବେ ସେ ଯୁଗ ଗଲାଣି ଆଉ କିଏ ପଖାଳ ଏତେ ବି ଖାଇ ଖାଉନାହାନ୍ତି। ଖାଉଛନ୍ତି ଏତେ ଆଉ କିଏ ଟାଉନରେ ଯୋଉମାନେ ରହୁଛନ୍ତି ସେମାନେ ଆଉ ଏତେ ପଖାଳ ଖାଉନାହାନ୍ତି।
ପଖାଳଟା କିନ୍ତୁ ଭଲ।
ହଁ ପଖାଳଟା ଦେହ ପାଇଁ ବହୁତ ଭଲ ଆଉ ପଖାଳ ଦିବସରେ ତ ବହୁତ ପ୍ରକାର ଆଇଟମ୍ ହୁଏ।
କଣ କଣ ସବୁ ଆଇଟମ ହୁଏ ପଖା ପଖାଳ ଦିବସରେ?
ପଖାଳ ଦିବସରେ ଆମର ଏଥରକ ମାଛ ଭଜା ହେଇଥିଲା ଶାଗ ଭଜା ଆଳୁ ଚଟଣି
ପୋଟଳ ଆଳୁ ଭଜା ପାମ୍ପଡ଼ ସାଲାଡ଼ ତାପରେ ଅଣ୍ଡା ଭୁଜିଆ ଶୁଖୁଆ ତାପରେ ସବୁ ବିଭିନ୍ନ ପ୍ରକାର ତାଙ୍କର ମାନେ ଯେତେକ ଅଛି ଲଗେଇଖିଆ ସେଇଦିନ ହିଁ ସବୁ ହୁଏ।
ହୁଁ ହୁଁ ହୁଁ ହୁଁ। ଭଲ ଭଲ ଆଉ
ଆଉ ଆପଣଙ୍କର ସେପଟେ କଣ ଫେ ମାନେ ପ୍ରସିଦ୍ଧ? ଜାଗା ଅଛି କୁହନ୍ତୁ ଆମେ ବି ଯିବୁ ବୁଲିବା ପାଇଁ?
ଆମର ଏପଟେ ଗୋଟେ ମନ୍ଦିର ଅଛି ଲକ୍ଷ୍ମୀ ନୃସିଂହ ମନ୍ଦିର। ହେଲା କି ଏଠି ପ୍ରସିଦ୍ଧ ହଉଛି କାର୍ତ୍ତିକ ମାସରେ ମାନେ ମାସକ ଯାକ ଗୋଟେ ନାମ ପୁରା ମାସ କ ଯାକ କେବେ ବି ବନ୍ଦ ହବନି କି ସେ ଦୀପ ବି କେବେ ବ ହବନି ହରି ନାମ ହୁଏ ହରେ କୃଷ୍ଣ ହରେ ରାମ ବୁଝିଲେକି? ଆଉ ପୁରା ନ ପୁରା ମାସକ ଯାକ ହଏ ମାସକ ଯାକ ଲୋକ ମଧ୍ୟ ସେଇଠି ଦିନ ରାତି ଚବିଶ ଘଣ୍ଟା ଯିଏ ଯେତେବେଳେ ଯିବ ଖାଇବ।
ଆଛା।
ତେଣୁକରି ସେ ଲଷ୍ମୀନୃସିଂହ ମନ୍ଦିର ଓଡିଶା ଭିତରେ କେବଳ ଆମରି ଗାଁରେ ହିଁ ଅଛି। ଆଉ କୋଉଠି ନାହିଁ। ମାନେ ଲକ୍ଷ୍ମୀ ନୃସିଂହ ଏକାଠି ହୁଏତ ନୃସିଂହଙ୍କ ମନ୍ଦିର ଥିବ ଆଉ ଏକାଠି ଲକ୍ଷ୍ମୀନୃସିଂହ ହଁ ଆମରି ଗାଁରେ ହିଁ ଅଛନ୍ତି। ଆଉ ହଁ କୁହନ୍ତୁ।
ତାହେଲେ ଯିବ ଆମେ କେବେ ଆ
ନିହାତି ନିହାତି ନିହାତି ସ୍ୱାଗତ କରାହେଉଛି ଆସିଲେ ଆହୁରି ଭଲ।
ଆଜ୍ଞା ଆଉ କଣ ଆପଣଙ୍କର ସିଆଡେ ଖାଇବା ଜିନିଷ କଣ ପ୍ରସିଦ୍ଧ?
ଖାଇବା ଜିନିଷ ଆମର ତ ପ୍ରସି ସେ ହଉଛି ଆମର ଆମର ମୁଖ୍ୟ ଜିନିଷ ହଉଛି ଯେମିତି ଡାଲ ମିଠା ମୁଖ୍ୟ ଜିନିଷ ମାନେ ପ୍ରସିଦ୍ଧ ଯୋଉ କହନ୍ତି ବାଡିଆ ଡାଲମା ନଡିଆ ଫଡିଆ ପଡିକିରି ଭଲ କି ଗୋଟେ ଛୁଙ୍କ ଦିଆ ହେଇ ସେଇଟା ହିଁ ଆମର ଗାଁ ପ୍ରସିଦ୍ଧ। ବାକି ରହିଲା ହଁ ପ୍ରସିଦ୍ଧ ଏମିତି ତ ପିଠାପରି ସବୁ
ହ ହ ହ ହ
ଆଉ କ୍ଲାସ୍ କ୍ଲାସ ଆରମ୍ଭ ହେଲାଣି?
ଆଜ୍ଞା କ୍ଲାସ୍ ଷ୍ଟାର୍ଟ ହେଇଗଲାଣି ଅଲରେଡ଼ି ରଜ ପାଇଁ ଛୁଟିରେ ଅଲରେଡି କଲେଜ ଖୋଲିଗଲାଣି ଆଜି ମୁଁ ଯାଇନି ସୋମବାର ଠାରୁ ଯିବି ଆଉ।
ହୁଁ ଭଲ ଭଲ। କ୍ଲାସ୍ କଲେଜ ପାଖାପାଖି ନା ଟିକେ ଦୁରିଆ?
ନାଇଁ ପାଖାପାଖି।
ହଁ ହଁ।
ଆଜ୍ଞା।
ମାନେ ୱାକିଂ ଡିଷ୍ଟାନ୍ସ ଥିବ ଚାଲିକି ଯିବା ଆସିବା କରିବାକୁ ଥିବ ନା ଗାଡିରେ?
ନାଇଁ ମୁଁ ଗାଡିରେ ଯାଏ।
ଆଚ୍ଛା ଭଲ ଭଲ ଏ ଭଲ ଆଉ ଘରେ ବାପା ମା ସବୁ କିଏ କିଏ?
ସମସ୍ତେ ଭଲ ଅଛନ୍ତି ମା ଅଛନ୍ତି, ଦିଦି ଅଛନ୍ତି, ଭାଇ ଅଛନ୍ତି ଝିଆରୀ ପୁତୁରା ଏମାନେ ସବୁ ଅଛନ୍ତି।
ଆଚ୍ଛା।
ଆଜ୍ଞା।
ଆଉ ପୁଣି ପ୍ଲସ୍ ଥ୍ରୀ ପରେ କଣ ଯୋଜନା କରିବା ଆଶା କଣ?
ପ୍ଲସ୍ ଥ୍ରୀ ପରେ ଏମ୍ ବି ଏ ଭାବୁଛି କରିବି।
ଓଁ ଏମ ବି ଏ ଏମ ବି ଏ କଣ ରଖିକି ସ୍ପେଶାଲ କଣ ରଖିକି କରିବା ପାଇଁ ଭାବୁଛ?
ସ୍ପେସାଲସନ ସେଇ ଏଚ ଆର୍ ସହିତ ହଁ ଫାଇନାନ୍ସ କି ମାର୍କେଟିଂ ଗୁଡା ରଖିବି ଆଉ
ହୁଁ ସେଟା ଭଲ।
ଏବେ ତ ସମସ୍ତେ ସେଇ ଏଚ ଆର୍ ମାର୍କେଟିଂ ଫାଇନାନ୍ସ ଏରିଆକୁ ରଖୁଛନ୍ତି ଆଉ। କ କମନ
ନା ନିହାତି ସେଟା କରିବା ଦରକାର ଝିଅ ପିଲା ଯେତେବେଳେ ନିଜ ଗୋଡ଼ରେ ଠିଆ ହେବାଟା ଭଲ।
ଏବେ ହାୟାର ଷ୍ଟଡି ସବୁ ସେକ୍ଟର ରେ ହାୟର ଷ୍ଟଡି ଖୋଜିଲେଣି ଆଗରୁ ଆମର୍ ଟେନ୍ ପ୍ଲସ୍ ହଉ ହଉ ଦଶମ ପାସ୍ କରୁ କରୁ ସବୁ ମାନେ ଜବ୍ କରୁଥିଲେ ଏବେ ଆଉ ନାହିଁ ସେମିତି ଯୁଗ ଗଲାଣି କୁଆଡେ ସେମାନେ କଣ ଗଭର୍ଣମେଣ୍ଟ ଜବ ବି ପାଇ ଯାଉଥିଲେ ଏବେ ଗଭର୍ଣ୍ଣମେଣ୍ଟ ରେ ପଶିବା ପାଇଁ ହେଲେ ମାନେ ମାନେ କେତେଟା ପରୀକ୍ଷା ଦେଇକି କ୍ଵାଲିଫାଇ କଲେ ଯାଇକିନା ଗମେଣ୍ଟ ଛ ମିଳିବ ସେମିତି ଆଉ ନାହିଁ ଯୋଉମାନେ ସବୁ ମାନେ ଟେନ କ୍ଲାସ ରୁ ଧର ପଶିଯାଇଛନ୍ତି ସେମାନେ ଏବେ ପୁଣି ପ୍ଲସ୍ ଟୁ ପ୍ଲସ୍ ଥ୍ରୀ କରୁଛନ୍ତି।
ହୁଁଁ ହୁଁ।
ଆଜ୍ଞା ଆଉ ଏବେ ତ ପ୍ଲସ ଟୁ ପ୍ଲସ ଥ୍ରୀ କିଛି ମୂଲ୍ୟ ନାହିଁ ଆଉ ଯେତେ ମାନେ ହାୟାର ଷ୍ଟଡି ଖୋଜଛନ୍ତି।
ଆଚ୍ଛା ଆଚ୍ଛା ଆଚ୍ଛା।
ଆଜ୍ଞା ଆପଣଙ୍କର କଲ୍ ଆସିଲା ବୋଧେ?
ହଁ ନାଇଁତ କିଛି ଅସୁବିଧା ନାହିଁ। ଆଉ ଠିକ ଅଛି ଆଉ ଟିକେ ପରେ କଥା ହବା।
ଆଜ୍ଞା।
ହଁ ହଁ।